ହ୍ୟାଲୋ!
ହ୍ୟାଲୋ, ନମସ୍କାର। ମୁଁ ରାହୁଲ କହୁଥିଲି।
ନମସ୍କାର। ମୁଁ ଲୀଭାଲିନ୍।
ଆପଣ ଏବେ କଣ କରୁଛନ୍ତି?
ମୁଁ ଏବେ-ଏ-ଏ-ଅ ଛାତ ଉପରେ ଚାଲୁଛି। ବର୍ଷା ପାଗ ଦେଇଛି। ଆଜ୍ଞା!
ଏବେ ତ ବହୁତ ଭଲ ପାଗ। ସେଥିପାଇଁ ଛାତ ଉପରେ ଚାଲିଥିବେ ଆଉ।
ଆଜ୍ଞା।
ଆଚ୍ଛା, ଆଉ ଖାଇଥିଲେ କଣ?
ଖାଇଥିଲି, ଭାତ, ଡାଲି, ଭଜା, ତରକାରୀ। ଆଉ ସେଲେଟ୍।
ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ସବୁ ଭଲ ସମସ୍ତେ ଅଛନ୍ତି ଘରେ ବାପା, ମାମା। ଭାଇ। ଆଉ ମୁଁ ମୋ ଦିଦି ର ବାହାଘର ହେଇଯାଇଛି ବହୁତ ଟାଇମ୍ ହେଲାଣି ଆମେ ଦି ଜଣ ଅଛୁ ଘରେ ବାକି।
ଏ ତମର କେବେ ହେବ?
ନାଇଁ ମୋର ମୋର ବୟସ ହେଇନି ବାହାଘର ବୟସ।
କଣ ତିରିଶ ଚାଳିଶି ବର୍ଷ ଏଜ୍ ହେଲେ ତମ ବାହା ହବ?
ହଁ ତିରିଶି ହେଇଯାଉ କଣ ଅଛି ଅସୁବିଧା।
ସେମତି କିଛି କାମ କରିକି ନିଜ ତାପରେ ଯାଇଁ ପ୍ଲାନ କରିଚ ଠିକ୍ ଅଛି ଆଚ୍ଛା ଆଚ୍ଛା ଏବେ ପଢା ପଢି କଣ କରୁଚ?
ପଢା ପଢି ମୋର ବି ଟେ କ୍ କମ୍ପ୍ୟୁଟର୍ ସାଇନ୍ସ ଆଜ୍ଞା।
କମ୍ପ୍ୟୁଟର ସାଇନ୍ସ ବି ଟେ କ୍ କୋଉଠି କରୁଚ?
ଭୁବନେଶ୍ୱର।
ଭୁବନେଶ୍ୱର ବାଣୀବିହାର।
ହୁଁ।
ଆଉ ଭୁବନେଶ୍ୱରର ବାଣୀବିହାର ତ?
ବାଣୀବିହାର ନୁହେଁ ଅଛି କଲେଜ।
ଆଚ୍ଛା ହଁ ଏ ବହୁତ ଭୁବନେଶ୍ୱର ରେ ତ ବହୁତ କଲେଜ ଆପଣ କୋଉଠି ବୋଇଲେ କର
ବହୁତ ଇଞ୍ଜିନିୟରିଂ କଲେଜ ବହୁତ ଅଛି ହଁ।
ଆଚ୍ଛା। ଆଚ୍ଛା ଯଦି ଆପଣ ଫ୍ରି ଅଛନ୍ତି ଆମେ କିଛି ପଲିଟିକ୍ସ ବିଷୟରେ କିଛି ଆଜି କାଲିକା ଦୁନିଆରେ କିଛି ଯୋଉ ଆମର ଉଁ
ପଲିଟିକ୍ସ ଉପରେ ତ ଆମର ଏବେ ବହୁତ ସାରା ଜାଣିବାର ହଁ କରପ୍ସନ ବହୁତ ଚାଲଚି।
ଓହୋ ଆଚ୍ଛା ଆପଣ ରାଜନୀତି ବିଷୟରେ କଣ ଜାଣିଚନ୍ତି କୁ ଜାଣିଚନ୍ତି କିଛି?
ରାଜନୀତି ବିଷୟରେ ଜାଣିଛି ବାକି ଆମର ମୁଁ କହୁଛି ଆମର ଓଡ଼ିଶା ସରକାର କଥା କହୁଛି। ଯେମିତି ଏବେ କି ଅ ଆପଣ ଜାଣିଥିବେ ଓଡ଼ିଶାରେ କଣ କଣ ସବୁ ଚାଲିଛି। ଅ ଆଜ୍ଞା। ତ ସେଇ ହିସାବରେ ଏମିତିକି ଆମର ଏବେ ଆମର ଯୋଉ ଅ ବହି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଯୋଉ ବହି ହେଇଛି ତା ଦେହରେ କେତେ ସବୁ ଅ ଭୁଲ୍ ହେଇଛି।
ଆଜ୍ଞା ଆଜ୍ଞା ମୁଁ ଦେଖ ଖୁଥିଲି କଣ ଓଡ଼ିଆ ବହିରେ ମ୍ୟାଥ ଅଛି ମ୍ୟାଥ୍ ବହିରେ ସାଇନ୍ସ ଅଛି।
ହଁ ଯେମିତିକି ଆମର ଇଂଲିଶ ବହିରେ ରଜ ଗୀତ ଲେଖା ହେଇଛି।
ଆଜ୍ଞା ଇଂଲିଶ ବହିରେ ରଜ ଗୀତ ଓଡ଼ିଆ ବହିରେ କଣ ନିମୋଡା ନିମୋଡା ହିନ୍ଦୀ ଗୀତହ
ମୋଡ ନିମ୍ବୁଡା ଗୀତ ଲେଖା ହେଇଛି ରାଜସ୍ଥାନୀ ସଙ୍ଗ ଆ ହଁ ତ ଏମତି କିଛି ଆହୁରି ସବୁ ଲେଖା ହେଇଛି।
ହଁ ହଁ ବର୍ଷୋରେ ମେଘା ମେଘା।
ହଁ କଣ ଲେଖା ହେଇଥିବ ମୁଁ ଠିକସେ ଦେଖିନି ବାକି ଜାଣିଛି। ଆଉ ଆମର ଖାଇବାର ରେସିପି ସବୁ ଲେଖା ହେଇଛି ତା ଦିହେରେ।
ଆଜ୍ଞା।
ହଁ ଏମିତି ସବୁ ଏତେ ମିଷ୍ଟେକ୍ ଅ କେମିତି ଓଡି଼ଶା ସରକାର ଦ୍ଵାରା ହେଇ ପାରୁଛି ସେଇଟା ଜଣା ଯାଉଛି। କାରଣ ପରିଶ୍ରମ ଓଡ଼ିଶା ସରକାର
ଆଚ୍ଛା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ।
ଆଜ୍ଞା।
। ଆପଣଙ୍କୁ ସେ କେମିତି ଲେଗା ଲାଗନ୍ତି? ମାନେ ବିଜେପି ଡବଲ୍ ଇଞ୍ଜିନ୍ ସରକାର ଯୋଉ ଅଛି ଆପଣଙ୍କୁ କଣ ଲାଗୁଚି?
ସେ ସରକାର ବୋଲି ହିଁ ମୋତେ ଲାଗନ୍ତିନି। ସରକାର ହେବାର କିଛି ଯୋଗ୍ୟତା ଅଛି ତାଙ୍କ ପାଖେ ମୋତେ ଲାଗେନି।
ଲାଗେନି, କାଇଁ?
ନା।
ଦେଖୁଛନ୍ତି ଓଡିଶାରେ କେମିତି ଏବେ କୋଉ ରେଟ ରେ କ୍ରାଇମ ହଉଛି ସବୁ। କେମିତି ଅପରାଧ ହଉଚି। ଆଉ ଏଇ ଆମର ଓ ଓଡ଼ିଶା ର ଆଗାମୀ ଭବିଷ୍ୟତ ଯୋଉମାନେ ସେମାନଙ୍କର ଭବିଷ୍ୟତ ସହିତ କେମିତି ସବୁ ଚାଲିଚି ଏମିତି କଲେ ପିଲା ଆଗାମୀ ଯୋଉ ଆମର ଭବିଷ୍ୟତ ଅଛନ୍ତି ଓଡିଶାର ସେମାନଙ୍କର କଣ ହବ। ସେମାନେ କଣ ପାଠ ପଢିବେ। କଣ ଶିଖିବେ। ଆମର ଅ ନ୍ୟୁଟନ କୁ ପାଇଲଟ କୁହାଯାଉଚି। ଯୋଉଠି କି ନିଉଟନ୍ ଜଣେ ସାଇଟିଷ୍ଟ ଥିଲେ। ଏମିତି କେମିତି ଗଢାଯିବ, ଓଡିଶାର ଭବିଷ୍ୟତରେ କେମିତି ଗଢିବ। ମୂର୍ଖ
ଯଦି ଆମର ନ୍ୟୁଟନ ପାଇଲଟ ଥିଲେ ଆଚ୍ଛା ଆଇନଷ୍ଟାଇନ୍ କୁ ସିଏ କଣ କହିବେ।
ସେ ବୋଧେ ରଙ୍ଗ ମିସ୍ତ୍ରୀ ଥିଲେ।
ହୁଁ ରଙ୍ଗ ମିସ୍ତ୍ରୀ ନୁହଁ। ଆଇନଷ୍ଟାଇନଙ୍କର ଏତେ ଭଲ ବୁଦ୍ଧି ଥିଲା ସିଏ ତାଙ୍କୁ ବୋଧେ କହିବେ ସେ ଗୋଟେ ବହୁତ ମାନେ ସବୁ ପ୍ରକାର କାମ ଶିଖିଛନ୍ତି ବଢେଇ, ରଙ୍ଗମିସ୍ତ୍ରୀ ରାଜମିସ୍ତ୍ରୀ।
ହଁ ତ ଆପଣ କଣ ଜାଣିଛନ୍ତି ଆମର ରାଜନୀତି ଉପରେ?
ରାଜନୀତି ବିଷୟରେ କହିବାକୁ ଗଲେ ମୁଁ ଜଣେ ରାଜନୀତି ବିଭାଗର ଛାତ୍ର।
ଆଜ୍ଞା।
ରାଜନୀତି ବିଷୟରେ ମୁଁ କିଛି ବହୁତ କିଛି ଜାଣିଚି। ଆପଣ ଆଜ୍ଞା ଆଚ୍ଛା ସେମିତି କଣ ଜାଣିଛନ୍ତି ତାର ତାର ସଂଜ୍ଞା ବା ତାର ଅର୍ଥ?
ନାଇଁ ଯେହେତୁ ଆପଣ କହି ଯେହେତୁ ଆପଣ ଜଣେ ଛାତ୍ର ତ ଆପଣ କୁହନ୍ତୁ ଆପଣ କୋଉଟା ଜାଣିଛନ୍ତି କୋଉ ବିଷୟରେ କଣ? ଆମର ସମ୍ବିଧାନ
। ସେ ରାଜନୀତି କହିବାକୁ ଗଲେ ଦେଖନ୍ତୁ ରାଜନୀତି କହିବାକୁ ଗଲେ ବହୁତ ସାରା ଦାର୍ଶନିକ ମାନଙ୍କ ମତରେ ରାଜନୀତିର ସଂଜ୍ଞା ବହୁତ ଭିନ୍ନ। ବୁଝିଲେ। କେହି କେହି ରାଜନୀତି କ୍ଷମତା ହାସଲ କରିବାର କଳା। ତ କେହି କେହି ରାଜନୀତି କହିଛନ୍ତି ଏହା ଏକ ଦ୍ଵନ୍ଦ ସମାଧାନର ଦ କାରକ।
ଆଜ୍ଞା।
ଆହୁରି ଦାର୍ଶନିକ ମାନଙ୍କ ମତରେ ମଧ୍ୟ ରାଜନୀତିର ଅନେକ କିଛି ସେ ସଂଜ୍ଞା ଅଛି। ସଂକୀର୍ଣ୍ଣ ଅର୍ଥରେ ରାଜନୀତି କହିଲେ ରାଜନୀତି ହେଉଛି ଏକ ଏପରି ଏକ ପ୍ରକ୍ରିୟା ଯାହାଦ୍ୱାର ଏ ଲୋକମାନେ ସାଧାରଣ ଲୋକମାନେ ବୋଧେ ହୋଇପାରନ୍ତି। ବୁଝିପାରିଲେ, ମାନେ ଯେମିତି ତି କି ଆମର ଯେ ଯୋଉମାନେ ସବୁ ନେତା ମନ୍ତ୍ରୀ ହଉଛନ୍ତି ସେ କଣ ପ୍ରଥମେ ଗୋଟେ ଏ ଏ ସେ ସେମାନେ କଣ ମଣିଷ ଥିଲେ ମାନେ ସାଧାରଣ ଜନତା ଥିଲେ ନା ନାଇଁ।
ଆଜ୍ଞା।
ଯେତେବେଳେ ତାଙ୍କ ପାଖୁକୁ ରାଜନୈତିକ ପାୱାର ଆସିଲା ବା ରାଜନୀ ତିକ କ୍ଷମତା ଆସିଲେ ସେ ଏବେ ତା ବଦଳରେ ଆଧିପତ୍ୟ ବିସ୍ତାର ମଧ୍ୟ କରିପାରୁଚନ୍ତି।
ହୁଁ।
ବୁଝିଲେ ସେଥିପାଇଁ ରାଜନୀତିକୁ କୁହାଯାଇଛି ଏକ କ୍ଷମତା ହାସଲ କରିବାର କଳା ବୁଝିପାରିଲେ ନା କିଏ କିଛି ରଇଲା।
ଆପଣ। ରାଜନୀତି ବିଷୟରେ ଜଣା ଅଛନ୍ତି ଯେମିତି ଆପଣ କହିଲେ ଛାତ୍ର।
ଆଚ୍ଛା ରାଜନୀତି କେତେ ପ୍ରକାର ଆପଣ ଜାଣିଚନ୍ତି? ରାଜନୀତି ବହୁତ ଅଛି ଛାଡ ରାଜନୀତି ଛାଡ ଆଚ୍ଛା ନିର୍ବାଚନ କଣ ଆପଣ ଜାଣିଚନ୍ତି?
କୁହନ୍ତୁ ତ ନିର୍ବାଚନ ଆପଣ କୁହନ୍ତୁ।
ତା ନିର୍ବାଚନ କେତେ ପ୍ରକାରର?
କଉ ନାହାନ୍ତି ଆପଣ କୁ
ଆପଣ ଯେବେ ଯେ ତୁ ଜଣେ ଭାରତୀୟ ନାଗରିକ ଆପଣ ଜାଣିଥିବେ ଯେ ନିର୍ବାଚନ କେ ପ୍ରକାରର ଆମର ହଉଛି ଆମେ ବହି ପାଠକୁ ଯିବାନି ଆମେ ମାନେ ଆମେ ମାନେ ନିଜେ ଆମେ ଯାହା ଅନୁଭବ କରୁଚେ। ଆପଣ ସେଇଟା କୁହନ୍ତୁ ରାଜନ୍ ଯୋଉ ଆମର ନିର୍ବାଚନ ହଉଚି କେତେ ପ୍ରକାର ରହୁଛି? ଆପଣ ତ ଭୋଟ ଦେଇଥିବେ?
ନା ମୁଁ ଭୋଟ ଦେଇନି ଆଜି ପର୍ଯ୍ୟନ୍ତ ମୁଁ ସେ ମୁଁ ଭୋଟ ହିଁ ଦେଇନି। କେବେ ମୋ ଜୀବନରେ ସତ କଥା।
ଆପଣଙ୍କର ବୟସ ହେଇନି କି?
ବୟସ ହେଇଚି କିନ୍ତୁ ମୁଁ ଭୋଟ କେବେ ଦେଇନି ମୋ ଭୋଟର ଆଇଡି ବି ନାହିଁ।
ଭୋଟର ଆଇଡି ନାଇଁ ମତେ କଇବେ ମୁଁ ଆପ୍ଲାଏ କରିଦେବି।
ନାଇଁ ଆପଣ କୁହନ୍ତୁ କଣ ଜାଣିଛନ୍ତି କେତେ ପ୍ରକାର ନିର୍ବାଚନ?
ରା-ରାଜନୀତି ହେଲା କଣ କେତେକ ଗୋଷ୍ଠୀ ମାନେ କିଛି କ୍ଷମତା ହାସଲ କରିବା ପାଇଁ ବୁଲି ବୁଲି ପ୍ରଚାର କରନ୍ତି ଯେ ମାନେ ଯୋଉମାନେ ରାଜନୀତିରେ ଷ୍ଟାଣ୍ଡ କରନ୍ତି ରାଜନୀତି ହେଲା ଦି ପ୍ରକାରର ଗୋଟେ ହେଲା ପ୍ରତ୍ୟକ୍ଷ ପରୋକ୍ଷ ବୁଝିଲେ।
ହୁଁ ହୁଁ।
ପ୍ରତ୍ୟକ୍ଷ ରା ପ୍ରତ୍ୟକ୍ଷ ରାଜନୀତି ମାନେ ଯୋଉ ଅଛି ଆମର ଏଟା କଣ ନା ଯେଉଁଥିରେ ଲୋକମାନେ ପ୍ରତ୍ୟକ୍ଷ ଭାବେ ନି ଜର ପ୍ର ଏ ନିଜର କଣ ମାନେ ଏ ଯୋଉ ରିପ୍ରେଜେଣ୍ଟେଟିବ୍ଅର୍ଥ ନିଜର ନେତା ମାନଙ୍କୁ ଚୟନ କରିଥାନ୍ତି ବୁଝିପାରିଲେ।
ଆଜ୍ଞା ଆଜ୍ଞା।
ଯେମିତି କିି ଆମର ଯୋଉ ରା ନିର୍ବାଚନ ହେଉଛି। ଏମ୍ ଏଲ ଏ ବା ଯୋଉ ବିଧାୟକ। ଆଉ ଏମ୍ ପି। ଆଉ ସରପଞ୍ଚ, ୱାର୍ଡ ମେମ୍ବର ଏଇ ସବୁ ଗ୍ରାମାଞ୍ଚଳ ମାନଙ୍କରେ ଯୋଉ ସବୁ ହଉଛି ନିର୍ବା ଚନ ସେଥିରେ କଣ ଲୋକମାନେ ନିଜେ ଯାଇଁକି ନିଜର ମତ ଦାନ କରୁଚନ୍ତି ନା ନାଇଁ?
ଆଜ୍ଞା।
ଯାହା ଦ୍ଵାରା ସେ ନିଜେ ମାନେ ନି-ନି ଲୋକମାନେ ନିଜର ପ୍ରତିନିଧି ମାନ କୁ ସେ ନିଜ ସୋ ଇଚ୍ଛାରେ ବାଛି ପାରୁଚନ୍ତି ସୋ ସେଥିପାଇଁ ଏଟା ହେଲା ପ୍ର ପ୍ରତ୍ୟକ୍ଷ ରାଜନୀତି ଆମେ ଯେତଳେ ଯିବା ନେକ୍ସଟ୍ କୁ ପରୋକ୍ଷ ପରୋକ୍ଷ ହେଲା ଯେମିତି ରା ଷ୍ଟ୍ରପତିଙ୍କର ନିର୍ବାଚନ।
ହୁଁ।
ବୁଝିପାରିଲେ।
ଆଜ୍ଞା।
ପ୍ରଧାନମନ୍ତ୍ରୀଙ୍କର ନିର୍ବାଚନ।
ଆଜ୍ଞା।
ହୁଁ ସେମିତି କଣ ପ୍ରଧାନ ଆମେ କଣ ସିଧାସଳଖ ଭାବେ ରାଷ୍ଟ୍ରପତିଙ୍କୁ ଭୋଟ ଦେଇଛନ୍ତି କି? ଯେତେବେଳେ ଜଣେ ରାଷ୍ଟ୍ରପତି ଭୋଉ ହେବେ। ଅ ଆ ଟୋଟାଲ ଯୋଉ ଆମର ସଂସଦ ଅଛି ବା ପାର୍ଲାମେଣ୍ଟ। ତାର ସବୁ ସଦସ୍ୟ ଏବଂ ପ୍ର ତେକ ବିଧାନସଭାର ସଦସ୍ୟ ମାନେ ଭୋଟ ଦେବେ ରାଷ୍ଟ୍ରପତି ଯୋଉମାନେ ସବୁ କ୍ୟାଣ୍ଡିଡେଟ୍ ଥିବେ ତାଙ୍କୁ ଯାହାର ଅଧିକ ହବ ସିଏ ରାଷ୍ଟ୍ରପତି ହେବେ।
ଆଜ୍ଞା।
ତ ସେଇଟା ହିଁ ପରୋକ୍ଷ ରାଜନୀତି।
ରାଜନୀତି ପରୋକ୍ଷ ରାଜନୀତି ପ୍ରତୋକ୍ଷ ରାଜନୀତି।
ବୁଝିପାରିଲେ ନାଁ।
ତ ଆଜ୍ଞା ବୁଝିପାରିଲି। ତ ଆପଣ ବେଶ ବେଟରରେ ଜାଣିଛନ୍ତି। ଯେହେତୁ ଆପଣ ପଲିଟିକସ ଉପରେ ବିଷୟ ଯେହେତୁ ଆପଣଙ୍କର ଅ ପଲିଟିକ୍ସ ଉପରେ ଆପଣ ପଢୁଛନ୍ତି। ତ ଆପଣଙ୍କୁ ବେଶୀ ଭଲ ଭାବରେ ଜଣାଅଛି।
ଆଚ୍ଛା ଆପଣ କଣ ଆଚ୍ଛା ଆପଣ କଣ ପଢନ୍ତି କି ବିଟେକ୍।
ହଁ ମ ବିଟେକ୍।
କମ୍ପ୍ୟୁଟର ସାଇନ୍ସ।
ଆଜ୍ଞା କମ୍ପ୍ୟୁଟର ସାଇନ୍ସ।
ଆଚ୍ଛା କମ୍ପ୍ୟୁଟର ସାଇନ୍ସ ବିଷୟରେ ତ ଆମେ କିଛି ଜାଣିନୁ ନା। ଆମେ ଆର୍ଟସ ଷ୍ଟ୍ରିମ୍ ଆପଣ ସାଇନ୍ସ।
ହଁ ଆମର। ସାଇନ୍ସ୍ କମ୍ପ୍ୟୁଟର ବିଷୟରେ ମୁ ଟିକେ ମୋତେ ଜଣାଅଛି। ବାକି ଟିକେ ଅଜଣା।
ଆ ଆଚ୍ଛା ବହୁତ ବହୁତ ଧନ୍ୟବାଦ। ମୋ ସହ ଏତେ ସମୟ କଲ୍ ରେ ରହିଥିବାରୁ। ବର୍ତ୍ତମାନ ମୁଁ କଲ ରଖୁଛି। ପରବର୍ତ୍ତୀ କଲରେ ଆମେ କଥା ହେବା।
ନମସ୍କାର।